ହାଲୋ।
ହଁ ଭାଇ କଣ ଖବର କୁହ?
ହଁ ଭଉଣୀ କଣ କରୁଚନ୍ତି? ମୁଁ ତମ ମନ ପଇଲା ମୁଁ ବୋଲି ଭଉଣୀ ଟିକେ କହିଥିଲି ଲଗେଇବ ବୋଲି ଗାଧୁଆ ବେଳେ ଲଗେଇବ ବୋଲି। କହିଥିଲି ଜମା ମନ ନଥିଲା। ଖାଇସାରିକି ଉଠିକି ହେଇ ତମକୁ ଲଗେଇଲି। ତମେ ଏଇନା କଣ କରୁଚ ଖାଉଚ ନା କଣ ଶୋଇଚ?
ନାଇଁ ନାଇଁ ମୁଁ ଏବେ ଟିକେ ବର୍ଷା ଛାଡ଼ିଲା ତ ବାହାରକୁ ଆସିଲି।
ହଉ ହଉ ଭଲ ବର ବର୍ଷା ଛାଡ଼ିଲାଣି?
ହଁ ବର୍ଷା ତ ରାତିରୁ ହଉଚି। ରାତି କାଲି ରାତି ଦିଇଟାରୁ ବର୍ଷା ହଉଚି ଆଜି ଦିନ ତିନିଟା ବାଜିଲାଣି ଛାଡିନି।
ହଁ ହେଲା ନାଇଁ ମୁଁ ରାତିରେ ହଉଥିଲା ଜାଣିଚି ସକାଳେ ବି ହଉଥିଲା ଜାଣିଚି ଆ ଗାଧୁାଆବେଳେ ତ ଭିତରେ ଶୋଇଚି। ଆଉ କଣ ମୁଁ ଆଉ ଜାଣିନି। ତମେ ଜାଣିଥବ କଣ ଭଲ ମନ୍ଦ। ଆଉ? ଆଉ ତମେ କଣ ଖାଇଲ କଣ?
ଭାତ ମାଛ ତରକାରୀ।
ଭାତ ମାଛ ତରକାରୀ ଖାଇଚ? ଆଉ କଣ ତମେ ଭାତ ମାଛ ତରକାରୀ ତମେ ଏ ଯ ଚଲେଇ ଦେଇଚ ନୁହ? ହୋଉ ତମେ ଆସୁନ। ସେଠି ଆମ ଘର ପାଖରେ କଣ ଠିଆ ହେଇଚନ୍ତି, ଏଇଠି ଆସନ୍ତୁ, ଏଇଠି ସମିତେ ମିଳିମିଶି କଥା ହେଇଯିବା।
ହଉ ମୁଁ ଯାଉଚି ପା ଯିବି ଯୋଉ ବର୍ଷା ପକଉଚି ତ ମୁଁ ସେଇଥିପାଇଁ ମୁଁ କଇଲି ଟିକେ ଛାଡ଼ି ଯାଉ ଏଠି ଠିଆ ହେଇ ଯିବି ଆଉ।
ଆଚ୍ଛା ଆଚ୍ଛା ସେଠି କଁ ଚାଲୁଚନା? ଖଡ ଖାଡ କଁ ଶୁବୁଚିନା ତମେ ଟିକେ ସାଉଣ୍ଡୁ ଟିକେ କ ମାନେ ମୋ ଶବ୍ଦ ଟିକେ କମ କଲେ ଭଲ ହୁଅନ୍ତା।
ହଉ ହଉ ନାଇଁ ଆରେ ଜଣେ ଲୋକ ଯାଉଚନ୍ତି ତ ସେଇ ତାଙ୍କ ଚପଲ ସାଉଣ୍ଡ ସୁବିଲା।
ହଉ ହଉ ଆଚ୍ଛା ଆଚ୍ଛା। ହଁ ଭଲ ଆଉ କଣ କୁହନ୍ତୁ ଆଜି ବର୍ଷା ତ ଛାଡଲାଣି। କୁଆଡେ ଯିବା ଯିବି ପାଇଁ ପ୍ରସ୍ତୁତ ହେଲେଣି। ନା ନାଇଁ?
ଆମେ ଏଇନା ବର୍ତ୍ତମାନେ ଆମେ ଛତିଆ ଯିବୁ।
ବର୍ତ୍ତମାନ ଛତିଆ ଯିବ
ଥିବୁ। ହୁଁ ହବନାହିଁ। ଛତିଆ ଭଟ ଜାଣିଥବ। ଆମେ ସେଠି ଟିକେ ଦର୍ଶନ କରିବୁ, ଆଉ ଟିକେ ଖାଇକି ଆସିବୁ ଆଉ।
ଓ ହୋ ଛତିଆ ଧାମ ଯିବେ ଭଲ। ଛତିଆ ଧାମ ଯିବେ ଭଲ। ଆଉ ତମ ସାଙ୍ଗ ତମ ସାଙ୍ଗକୁ ନେବେନି? ତମ ସାଙ୍ଗ ତ ଗୋଟେ ଚପଲ ଆଣିଚି ବୁଢା ଚପଲ।
ହଁ ବା, ମୋ ସାଙ୍ଗ ତାକୁ ଡାକିଲେ ବା ଆସୁନି ଜମା। ତା ଦେହ ଖରାପ ରହୁଚି। ଚି ତ ତାର ଟିକେ ପାଗଳ ଦୋଷ ଅଛି। ହାଲୋ।
ତମ କଥା ଟିକେ ଶୁଭୁନି। ତମେ ଟିକେ ହଁ ହଁ।
ହ ହଁ ଯୋଉ ତାର ଟିକେ ପାଗଳ ଦୋଷ
ହାଲୋ ତମେ କୋଉଠି ଆଚ୍ଛା ଆଚ୍ଛା ତମେ ବର୍ତ୍ତମାନ କୋଉଠି କି? ହେ ମୁଁ ତ ଏଠି ସେ ଆଚ୍ଛା ଆଚ୍ଛା ତମ ସାଙ୍ଗ କାଇଁ ଗୋଟେ ବୁଢା ଚପଲ କିଣି ଖାଲି ଖାଡୁ ଧା ଖାଡୁ ଖାଡୁ କରୁଚି ଜାଣିଲୁନା ସେ ଠିକ ସେ କଥା କରେଇ ଦଉନି। ହୁଁ ଆଉ ତମ ସାଙ୍ଗ କୁଆ କୁଆଡେ ସାଙ୍ଗସାଥି ହେଇକି ଯିବେ, ନା ଏମିତି ତମେ ଏକା ପଳେଇବ।
ନା ବେ ସାଙ୍ଗ ସାଥି ହେଇଯିବୁ।
ହଁ ବହୁତ ଭଲ। ସାଙ୍ଗସାଥି ଯିବା ଭଲ। ଏକୁଟିଆ କଣ କଣ ସାଇକେଲରେ ଯିବେ ନା କେମିତି କଣ ମାନେ କାହା ସାଙ୍ଗରେ କିଛି ରଖିଚନ୍ତି ବ୍ୟବସ୍ଥା ଯିବେ।
ନା ନା ଆମେ ଗାଡିରେ ଯିବୁ ଗାଡିରେ ଆମେ ସ୍କୁଟି ଯିବୁ ସେ ଟିକେ- ସିଏ ମୁଁ ଚଲେଇବି ସ୍କୁଟି ସିଏ ଚଲେଇବନି ତାର ଟିକେ ପାଗେଳି ଦୋଷ ଅଛି ତ।
ଆଚ୍ଛା ଆଚ୍ଛା ସେଠିକେ ଚଲେଇ ପାରୁନି ଟିକେ ତା ମାନେ ଅଭ୍ୟାସ ଭାଙ୍ଗି ଯାଇଛି ଇଏନା।
ହହଁ ସେ ଖାଲି ମଝିରେ ଗାଡି ନେଇକି ମଝିରେ ବ୍ରେକ୍ ମରିବ ତାକୁ ଟିକେ ଏଇଲେ ଏସ୍ ସି ବିମେଡିକାଲ ତାକୁ ନେଇଥିଲୁ ମଝିରେ।
ଆଚ୍ଛା ଆଚ୍ଛା କଣ ତାଙ୍କ ଦେ ଦେହ କଁ ହେଇଥିଲା ଲାଗି ତାଙ୍କର।
ତାଙ୍କର ତାଙ୍କ ଦେହ ଟିକେ କନ୍ତି ମୁଣ୍ଡ ପାଗେଳୀ ଦୋଷ ରହୁଛି। ପାଗେଳି ଦୋଷ ରହୁଛି ତା ମୁଣ୍ଡ ରେ ଯେମିତି ଭୂତ ଲାଗନ୍ତିନି କୁହନ୍ତି। ସେମିତି କାଳେ ଭୂତ ଲାଗୁଛି ତାଅାର।
ତଟ ତଟ । ତାକୁ ମୋ କତେ ଆଣୁନା ମୁଁ ଦିଇ ଚାରି ପାହାରେ ପକେଇଲେ ସେ ଝାଡିଯିବ ଭୂତ କୁଅନ୍ତିନି ଦି ଚାରି ପାର ଝାଡୁ ଝାଡି ଦେଲେ ମାନେ ପଳାନ୍ତି କୁଆଡେ ଜାଣିଛନ୍ତି ନା ଜାଣିନାହାନ୍ତି।
ହଁ ସିଏ ସିଏପା ଯିବନି ଜମା ସେଇଥିପାଇଁ ଆମେ ତାକୁ ମେଡିକାଲ ବାହାନାରେ କୁଆଡେ ନେଇକି ଯାଇଥିଲୁ।
ଆଚ୍ଛା ଆଚ୍ଛା ତାକୁ ଗୋଟେ ମିଛ ରେ ଗୋଟେ ଏମିତି ଘରେ କହିକି ତାକୁ ନେଇକି ଆସୁ ନୁହଁ ହଉ ସେ ଜାଣି ଦୋଉଛନ୍ତି ବୋଧେ। ମାନ ଟିକେ ହାପ ମାନେ ଇଏ ଅଛି ଟିକେ ନୁହେ କି?
ହୁଁ।
ଆଚ୍ଛା ଆଚ୍ଛାଙ୍ଗ ଆଉ ତମର ଗୋଟେ ସାଙ୍ଗ ଅଛି ତାଙ୍କ ନାଁ ହଉଛି ହଉ ତମର ଗୋଟେ ସାଙ୍ଗ ଅ ଏଲୀନା ନା ଲିନା ହଁ ସିଏ ମୋନାଲିଶା ସେ କଁ ଜମା ପଦାକୁ ବାହାରି ନାହାନ୍ତି ଖାଲି ସିଆଡେ ତାଙ୍କର ଗାଈ ଗୋରୁ ସେବାରେ ବ୍ୟସ୍ତ। ରୋଷେଇ ରୋଷେଇରେ ବ୍ୟସ୍ତ ଛଣ କାଟିବାରେ ବ୍ୟସ୍ତ। ଠାକୁର ପୂଜା କରେ ବ୍ୟସ୍ତ ତମ ସାଙ୍ଗେ କେତେବେଳେ ଦେଖୁନି ବାଚିତ କରିବା କଣ ସବୁ ଇଏ?
ସେ ମୋନାଲିଶା ଟିକେ ସେ ଟିକେ ଏକୁଟିଆ ରହିବାକୁ ଭଲ ପାଏ।
ଓ ଏକୁଟିିଆ ରହିବାକୁ ଭଲ ପାଏ।
ସେ ଟିକେ ଘର କାମ କରିବାକୁ ଭଲ ପାଏ ତ ସେଥିପାଇଁ ବାହାରକୁ ଏତେ ବୁଲିବନି। ତାର ଘରଲି ସବୁ କାମ ସଫାସୁତୁରା ତାକୁ ବଦାଇ। ସେଇଥିପାଇଁ ଘରେ ରହି ଘର କାମ ଖାଲି କରୁଛି ଆଉ।
ହଁ ଭଲ ଭଲ ଯାହା ହଉ ଏତ ଘର କାମ ବହୁତ କରୁଛି ବୋଉ ବି ସେ ବୋଉ କ ବେଶୀ ସାହାଯ୍ୟ ସାହାଯ୍ୟ କରୁଛନ୍ତି ଆଉ ନୁହେ।
ହୁଁ ସେ ତ ବୋହୁ ଖଟ ତାରୁ ଓହ୍ଲେଇ ଦଉନି ତା ବୋଉର ଟିକେ ଆଖି ଅପରେସନ ହେଇଥିଲା ତ୍ ତା ବୋଉ ଏଇନା ମାସ ହେଲା ଖଟ ଉପରୁ ଓହ୍ଲେଇବନି ଡକ୍ଟର କହିଛି।
ତାଙ୍କ ଆଖି କଣ ଏମିତି ହେଇଥିଲା ହଁ। ଯୋଉ ଆମର ତାଙ୍କ ଇଏ କଲେ
ଏଇ ଯୋଉ ତାଙ୍କ ଆଖି ଗୋଟିଏ ବିନ୍ଦୁ ନୁହଁ ଗୋଟିଏ ବିନ୍ଦୁ ହେଇକି ପାଚି ଯାଇଥିଲା ତାକୁ କଟକ କଟକରେ ଯାଇ କୋଉ ଆଇ ହସ୍ପିଟାଲ
ଯଉମାନେ ଦେଖା କରିବାକୁ ଗଲେଣି।
ହଁ ତାଙ୍କୁ ବୋଉକୁ ଦେଖା କରିବାକୁ ଯାଇଥିଲି। ହଁ ବୋଉ ଭଲ ହେଇଗଲାଣି ଯଉ ଏବେ ଡକ୍ଟର କହିଲେ ମାସ ହେଇଗଲାଣି ଯେହେତୁ ଉଁ କହିଲେ ଏବେ କାମ ଧନ୍ଦା ଧୀରେ ଧୀରେ କରୁଛନ୍ତି ବେଶୀ କାମ ଆଉ କରୁନାହାନ୍ତି।
ଓହୋ ଠିକ୍ ଠିକ୍ ଠାକ ଔଷଧ ଖାଉଛନ୍ତି ନା।
ହଁ ହଁ ଔଷଧ ଖାଉଛନ୍ତି ଗୋଟେ ଚଷମା ଦେଇଛନ୍ତି ପିନ୍ଧୁଛନ୍ତି। ଆଉ ଟିକେ ଭିଟାମିିନ ଜିନିଷ କହିଛନ୍ତି ଫଳମୂଳ ଖାଇବା ପାଇଁ ଟିକେ କ୍ଷୀର ପିଇବା ପାଇଁ।
ଯାଉ ଯାଉ ଏତେ କଥା କହିଛନ୍ତି ଆଉ। ଆଉ ତମେ ତମେ ତମ ଦେହ ଭଲ ନା ତମେ ଠିକ ତମ ଦେହକୁ ଜଗା ରଖା କରୁଛ ନା ନାଇଁ ତମେ ଅବହେଳା କରୁଚ।
ଯୋଉ ବର୍ଷା ପାଗ ଦେଖାଯାଉ ଥଣ୍ଡା ଫଣ୍ଡା ଟିକେ ହଉଚି।
ପଖାଳ ପଖାଳ ଖାଉଚ କି?
ହଁ ପଖାଳ ଟିକେ ଖାଇଦଉଥିଲି ଏ ଦି ଦିନି ଯୋଉ ବର୍ଷା ନାଗି ରହିଲାଣି ଆଉ ପଖାଳ ଖାଉନି ଆଉ ଗରମ ଭାତ ଖାଉଚି ବାହାଘର ଟିକେ ଆମର ଗୋଟା ହଉଥିଲା ଭାଇର ବାଘର ଆଉ ଭୋଜି ଭାତ ହଉଥିଲା ଆଉ।
ସେଇଟି ସେ ବ୍ୟସ୍ତ ରହିଗଲେ ଆଉ ନୁହଁ କି?
ହଁ ଭୋଜି ଭାତରେ ବ୍ୟସ୍ତ ରହୁଚୁ।
ଯାହା ହଉ ବ୍ୟସ୍ତ ରହିବା ବି ଭଲ।
ହୁଁ।
ଆଉ ଆଉ କଣ ସବୁ ମାନେ କଣ ସବୁ ହାଲ୍ ଚାଲ୍ କଣ କୁହନ୍ତ
ହଁ ଆଉ ଭଲ ସବୁ ଆଉ କଣ ଏଇନେ ଚାଷ ବାସ ଟାଇମ୍ ଘରେ ଜୋରେ କାମ ଟାଇମ୍ ପୁରୁଷତ ନାଇଁ ବାପା ବୋଉଙ୍କୁ ବାପା ହେଇକି ତଳି ଫଳି ପକଉଛନ୍ତି ବିଲରେ।
ହୁଁ ଆଉ ଆମ ଗାଁରେ ସେ ଯୋଉଟ ବଳିଆ ବୋଲି ବଳିଆକୁ ଜାଣିଛନ୍ତି ବଳିଆ ସେ ତା ଗାଡି ତା ନେଇକି ଆଇଲା ଜାନିଲ ସେଟ ଭାବିବା ଦରକାର ଲୋକ କୁଠି ବସିଛନ୍ତି କଣ କଥା ହଉଥିବ ସେଇଉଟା ଦେଖୁନ କେତେ ଜୋର ଗୋଟା ମାଇକି ବଜେଇଚି।
ହଁ ତା ସାଧାରଣ ଜ୍ଞାନ୍ ହଁ।
ହଁ ସେ ସାଧାରଣ ଆଉ ତାଠୁ ଆଉ କିଛି ଗୋଟେ ଜ୍ଞାନ ନାହିଁ।
ହୁଁ ହୁଁ ହୁଁ।
ଆଉ ଯେ ଏଵ ଖାଲି ସେ ସଦାବେଳେ
ହଁ ସେ ନୂଆ ନୂଆ ଟିକେ ଗାଡି ଚଲଉଚନ୍ତି ତ ଜାଣିପାରୁନାହାନ୍ତି ଆଉ।
ହ ହୋ ନୂଆ ନୂଆ ଚଲଉଛି ସେଇୟଆ ହେଇଛି ବୋଧେ ଆଉ ଖାଲି ଗୀତ ନଗଉଚନ୍ତି କଣ ଭୂଗୋଳ ପୋଥୀ ଯାଉ ଗୋଟେ ପୁଣା କାଳିଆ ଗୀତ ଲଗେଇଲେ ଗୋଟେ ଶୁଣିଲି ସେ ଗୀତ ମୁଁ ଶୁଣିଥିଲି ବହୁତ ଦିନ୍
ସିଏ ଭଲ ପାଆନ୍ତି ତ ବେଶୀ ଗାଁ ଛାଡ଼ିକି କୁଆଡ଼େ ଯାଆନ୍ତିନି ତାଙ୍କ ବାପ ପା ସେନାକେ ଗୋଟେ ଗାଡ଼ି କରିଦେଇଚନ୍ତି ସେ ଗାଡ଼ି ଏରିକେ ଚଲାଉଚନ୍ତି ଆଉ।
ବାହା ବହୁତ ବଢିଆ ବଢିଆ କଥା। କହିଲେ ଯାହା ହଉ ସେ ଆଉ ଉ କେ ତ ଗାଁ ଛାଡି ଯିବକୁ ଭଲ ଲାଗୁନି ବାପା ତାଙ୍କର ଗୋଟେ ଗାଡି କରିଦେଇଚନ୍ତି ସେ ତାଙ୍କୁ ସେଇଥିରେ ତାଙ୍କ ଭରଣ ପୋଷଣ ବୋଧେ ସବୁ ଚଲେଇଚନ୍ତି ଆଉ ନି?
ହଁ ସିଏ ତାଙ୍କ ବାପା ବା ଚାକିରୀ କରିଚନ୍ତି ସରକାରୀ ଚାକିରି ତ। ଆଉ ଆଡେ ଗାଡି କରିଦେଇଚନ୍ତି ଇଏ ପୁଅ ପାଠ ସାଠ ହେଲାନି ଆଉ କଣ କରିବ ଗାଡି ଚଲଉଚି ଆଉ।
ଆଚ୍ଛା ଆଚ୍ଛା ଯା ଆଉ ବାପା ଗୋଟେ ବ୍ୟବସାୟ ଗୋଟେ ଧରେଇ ଦେଲେ ଆଉ କଣ କରିବା ଆଉ ପାଠଶାଠ ତ ହେଲେ ନହଲେ ସ ତ ଆମେ ତ ଆ ସେ ଖାଲି ସବୁ ବେକାରୀ ହେଇକି ସବୁ ଛୁଆ ବୁଲୁଛନ୍ତି ଯାହା ହଉ ସେ ମା ବାପ କୁ ବାପା ଗୋଟେ ଶସ୍ତା ଧରେଇଚନ୍ତି। ଅଲଗା ତ ଶସ୍ତା ଧରେଇଲା ବେଳକୁ ସେ ତ ସବୁ ମଦ ପିଇ ଗଞ୍ଜେଇ ଖାଇ ସବୁ ସ୍ଵାହା। କରି ଦଉଛନ୍ତି ଆଉ ହବ କଣ ବୁଝିଲେ ହଁ ଆ ଯା ଆଉ ତମେ ବହୁ କିଛି ତାଙ୍କ ତଥ୍ୟ ଜାଣିଚ ଜାଣିଚ ବହୁତ ଧନ୍ୟବାଦେ।
ହଁ ତାଙ୍କର ଭଲ ବ୍ୟବସାୟ ଚାଲିଚି ବି ଦୋକାନ ଫୋକାନ କରିଚନ୍ତି
ହଁ ଆ ଯାହା ହଉ ଭଲ ପଇସା ମାନେ ଭଲ ପଇସା କମଉଚନ୍ତି ନୁହଁ?
ହୁଁ ହୁଁ ଆଉ ଦେହପା ତମ ଗାଁରେ କଣ ଭାରି ସୁବିଧା ହେଇଗଲାଣି ବସ ଫସ ସବୁ ଚାଲିଲାଣି।
ଆମ ଗାଁରେ ଆମ ଗାଁରେ ବା କେବେଠୁ ହେଲାଣି ତମେ ଭଉଣୀ ଜାଣିନ? ତମେ ଏମିତି କୋଉଠି ରହୁଚ କି ନାଇଁ ଶୁଣିଚ କିଛି?
ମୁଁ କଣ ଜାଣିଚି ମୁଁ ଭାବିଲି ଜୟିପୁର୍ ଠାରୁ ବସ୍ ଯାଉଚି।
ନାଇଁ ନାଇଁ ସେ ଜୟପୁର ଆଗେ ଯାଉଥିଲା ଏବେ ସବୁ ସୁବିଧା କରିଦେଲେ ଆମ ମାନେ ଆମ ଗାଁ ରୁ ମାନେ ଲୋକ ସବୁ ଯିବାକୁ ଅସୁବିଧା ସମ୍ମୁଖୀନ ହେଲେ କାହାକୁ ଡାକିବେ କାହା କିଏ କହିଲା ନାଇଁ ମୋର ପମ୍ପ ନାଇଁ କିଏ କହୁଛି ବସଉନି। କଣ ଏଇ ସବୁ ଅସୁିବିଧା ହେଲାଠୁ ସେଇ ସବୁ କଥାବାର୍ତ୍ତା କରି କହିଲେ ନାଇଁ ଏଇ ବାଟ ଗୋଟେ ବସ ମାନେ ଗାଡି ଯିବା ଆସିବା କରୁ ଆମେ ସବୁ ଲୋକ ଠିକ ଠାକ କଥା ହେଇକିରି ଏବାଟେ ଯିବୁ ଆଉ ତାପରେ ସେଇ କଥା ହେଲାଠୁ ଲୋକ ସେଠୁ ଜଣେ ଗୋଟେ ମାଲିକ ହେନେ କଥା ହେଇକି କହିଲା ହଉ ସେଇ ବାଟେ ଗାଡି ମୋର ଯିବ ଆଉ ହେ ଗଲାଠୁ ସେ ଚାଲିଛି ଉଁ ଦୀର୍ଘ ଦି ତିନି ବର୍ଷ ହବ ଆଉ ଚାଲିଛି ଆଉ ତମକୁ କଣ ଲାଗୁଛି? ଖୁସି ଲାଗୁନି ଯେ ଆମ ଏଠି
ହଁ ନାଇଁ ନାଇଁ କେତେ ଲୋକ ଯାଉଛନ୍ତି ସୁବିଧା ମୁଁ ଥରେ ଆସିଥିଲି ସେଇ ବସ ରେ ଜାଣିଲେ ସନ୍ଧ୍ୟାରେ କଟକରୁୁ ଆସି ଏଥିରେ ଆଉ ବହୁତ ଲୋକ ପବଳ ଭିଡ଼ ମେଡିକାଲ ପାଇଁ ଭଲ ସୁବିଧା ହଉଛି ଲୋକ ଯାଇ ଏକାଥରେ କ ଟକରେ ଓଲୋହୋଉଛନ୍ତି ସେଇଠୁ ଅଟ ଧଛନ୍ତି ଏସି ମେଡିକାଲ ଯାଉଛନ୍ତି ଆଉ ଭଲ ସୁବିଧା ଚାଲିଛି ଏଇଟା କାହା ବସ ଚାଲିଛି।
ହଁ ଏଇଟା ତ କଥା ନାହା ତ ମୁଁ ଜାଣିନି ସେ ମାଲିକ ନା କଣ ସେ ମତେ ଦେଖିଆ କଣ ମାନେ କଣ ତାଙ୍କର କାମ ଥିଲାକି ଯଦି କହିବ ମୁଁ ବୁଝିକିରି ତାଙ୍କୁ ତମଁକୁ କହିଦେବି ତାଙ୍କର ସବୁ ଠିକଣା ଆଉ କଣ
ଓହୋ ଆଉ ତମ ବ୍ଲକ ଆଡେ ଯୋଉ ଲକ୍ଷ୍ମୀ ବସ୍ ଚାଲୁଛି ସବୁ ଆଡେ ତ ଚାଲୁଛି ତମ ଗାଁ ଆଡେ ଚାଲୁନି କି?
ହଁ ଆମ ଆଡେ ଏନା ଚାଲୁନି ଆମ ଆଡେ ଲୋକ ସାଡେ କିଛି ଏତେ ବ୍ଲକ ରେ କିଛି କାମ ନାହିଁ ଜାଣିଲେ। ଆ ସାଡେ କଣ ବସ ଗୁଡ଼ା ଦବ ଦାୟିତ୍ୱ ଚାଲିଲେ କହିଲେ ଲୋକଙ୍କ କାମ ଥାନ୍ତା। ଗୋଟେ ଦିଅନ୍ତା କିଛି ତ କାମ ନାହିଁ ଆଉ କାହିଁ ବେକାରିଆ ବସ୍ ଟା ଦବ ବେକାର ଗାଁ ରେ ଖାଲି ତେଲ ପୋଡିବା କଥା ସବୁ ଆମର ସରକାରର ସବୁ ମାନେ ନଷ୍ଟ ହଉଛି ସବୁ ଏମିତିର ସରକାର ସରକାର ବହୁତ କିଛି ନଷ୍ଟ ହଉଛି ଏମିତି ଆଉ ଟିକେ ଟିକେ ନଷ୍ଟ ହେଇଯିବ ବେକାରିଆରେ। ମାନେ ଏଇଟା ମୋ କଥା ତେଣିକି ତାଙ୍କ ମନ ସେଠି ଯାହା କରିବେ ଆଉ ଆମ ହାତରେ କଣ ଆଉ ଅଛି।
ହଉ କଣ ଖିଆ ପିଆ ହେଇଥିଲା ଭାଇ?
ଆଜି ଆ ମୋର ଆଜି ସକାଳ ମାନେ ସକାଳେ କଥା ପଚାରୁଛନ୍ତି ନା ଗାଧୁଆ କଥା ପଚାରୁଛନ୍ତି।
ଗାଧୁଆଳ କଥା ପଚାରୁଛି।
ଗାଧୂଆଳ ପଚାରୁ ମୁ କହିଲି ଭାତ ଆଉ ବାଡିଆ ଡାଲମାକୁ ଆଉ ହଉଛି ସେ ଆଳୁ ପ ର ସେତରେ ସେଥିରେ ଯୋଉ ନକା ଛୁଙ୍କ ଦିଅନ୍ତି ତା କାଢିକି ଚୋକଡିକି ଆଉ ଖଟା ଆଉ ବହେ ବାଡେଇକିରି ଏଇନା ଆସିଲି ମୁଁ ଦେଖିବା ତମକୁ କହିଥିଲି ଫୋନ୍ ଲଗେଇବାକୁ ତୋ ଲଗେଇ ନ ଥିଲି ଲଗେଇ ଦେଲି ଆଉ।
ଆଜି ବର୍ଷା ପାଗ ହେଇଛି ନା ସନ୍ଧ୍ୟା ବେଳକୁ ଟିକେ ହେବ ଫିଷ୍ଟ ଟିକେ ହେବ ପୁରି ତରକାରୀ ହେବ ଆଉ ଅଣ୍ଡା ଝୋଳ ହେବ ଆଉ। ଯେ ଯୋଉ ମାନେ ଆଇଁଶ ଖାଉଛନ୍ତି ତାଙ୍କ ପାଇଁ ଆଉ ଆଉ ଇପି ହେବ ରୁଟି ହେବ ତର ତରକାରୀ ହେବ।
ହଉ ହଉ ହଉ ଯା ଭଉଣୀ ଏତେ କଥା କରିବାକୁ ମତେ ସମୟ ନାହିଁ। ତମେ ରୁ ରୁହ ମୁଁ କହିଲି ଫାଙ୍କା ହେଲେ ତମକୁ କଲ କରିବି ନା କଣ କହୁଛନ୍ତି?
ହାଁ ହଁ।